ହ୍ୟାଲୋ ହଁ କଣ କରୁଛ କଣ କରୁଛ
ବସିଥିଲି ଏଇ ତମେ କଣ କରୁଛ
ହଁ ମୁଁ ବି ସେ ବସିଥିଲି ଆଉ ଖାଇସାରିଲଣି ହଁ
ସିଲ
ଆଜି ମୁଁ ଖାଇଥିଲି ପଖାଳ ଖାଇଥିଲି ପଖାଳ ଭଜା ଏମିତି ଖାଇଥିଲି ଆଉ ତମର କଣ ଖାଇବା ହେଇଥିଲା?
ଆମରବି ଅ ପଖାଳ ଭଜା ଏଇ ପିଆଜ
ଆଚ୍ଛା ଆଚ୍ଛା। ଏ ଯେ ମୁଁ କହିଲି ତୁମର କଣ ପଢ଼ାପଢ଼ି ସରିଗଲାଣି?
ନାଇଁ ମୁଁ ପଢ଼ାପଢ଼ି ଚାଲିଛି ତମର ସରିଲଣି?
ହଁ ମୋର ବି ତ ଏଇଟା ଲାଷ୍ଟ ଇୟର ଏ ଯଉଁ ଏ ପି ଜୀ ଲଷ୍ଟ ପି ଜୀ ଲାଷ୍ଟ ଇୟର।
ପି ଜି ଲାଷ୍ଟ ଇୟର କଉଁ ଅନର୍ସ?
ମୋର କମ୍ପ୍ୟୁଟର ସାାଇନ୍ସ ଅନର୍ସ। ହଁ ନା ଆ ପ୍ଲସ୍ ଥ୍ରୀ ମୋର ଆଇ ଟି ଏମ୍ ଥିଲା। ଏଇଟା ଏମ୍ ଏସି ମୋର କମ୍ପ୍ୟୁଟର ସାଇନ୍ସ।
ଏମ୍ ଏ ସି କମ୍ପୁଟର ସାଇନ୍ସ ଆଚ ଆଛା କୋଉଠି କରୁଛ? ଆଛା।
ତମେ ଏମ୍ ବି ଏ କରୁଛ ନା କଣପା?
ଆଚ୍ଛା ଏମ ବି ଏ କରୁଛି।
ହଁ ତମ କଉ ୟର ଏବେ?
ମୋର ଏଇଟା ଫାଷ୍ଟ ଇୟର।
ଆଚ୍ଛା ଫାଷ୍ଟ ଇୟର୍ ଆଉ ପ୍ଲସ୍ ଥ୍ରୀ କଣ ଥିଲା ବି ସିଏ ନା
ପ୍ଲସ୍ ଥ୍ରୀ ମୋର ଲିଟରେଚର ଥିଲା।
ଆଚ୍ଛା ଆଚ୍ଛା। ଓଁ ହଁ ହଁ ହଁ କେଉଁଠି କରୁଛ ଏମ ବି ଏ ଭୁବ ଗ ଆଚ୍ଛା ଆଚ୍ଛା ଓହୋ ଆ ତୁମର ଫାଷ୍ଟ ସେମିଷ୍ଟର୍ ସରିଲାଣି ନା ଏବେଜ
ଫାଷ୍ଟ ସେମିଷ୍ଟାର୍ ସରି ସାରିଛି ଫାଷ୍ଟ ସରିକି ସେକେଣ୍ଡ ସରିଛି ଏବେ ମୋର ସେ
ଆ ସେକେଣ୍ଡ ଇୟର୍ ହେଲା ଆଚ୍ଛା ଆଚ୍ଛା। ହଁ ହଁ ହଁଁ ଘରେ ତମ ଦେହ ଭଲ ଅଛି?
ହଁ ମୁଁ ଦେହ ବୋଲି ଅଛି ତମେ ଦେହ ଭଲ ଅଛି।
ଆଉ ଘରେ ସମସ୍ତେ କେମିତି ଅଛନ୍ତି?
ହୁଁ ଘରେ ତ ସବୁ ଠିକ ଠାକ ଅଛନ୍ତି ଏମିତି ଟିକେ ପ୍ରୋବ୍ଲେମ୍ ଏମତି ଥାଏ ଦେହପା ଖରାପ ଆଉ।
ହଁ ତାପରେ ସିଜନ୍ ବି ଚେଞ୍ଜ ହଉଛି ନା କଣ ସେଥିପାଇଁ
ତମ ଦେହ ଠିକ ଭଲ ଅଛି।
ହଁ ହଁ ମୁଁ ଭଲ ଅଛି।
ଆଚ୍ଛା।
ହ ଏବେ କଣ ଛୁଟି ଅଛି ନା କଣ? ମୋର ତ ଏବେସ ହଁ ସରିଗଲା ଘରେ କହୁଛନ୍ତି ପି ଏଚ୍ ଡି କରିବା ପାଇଁ ନେଟ୍ ଟେ ଏକଜାମ ଦେବି ଦେଖିବା କଣ ହେଉଛି ଆଉ।
ହୁଁ ହଁ।
ହେଲେ ମୋତେ ଜବ୍ କରିବା ପାଇଁ ଇଚ୍ଛା ଅଛି ଏବେ ଆଉ ଏ ଆଉ ପଢ଼ିକି ମୋତେ ଲାଗୁନି ପି ଏଚ୍ ଡ଼ି
ନାଇଁ ପିଜି କର ପି ଏସ କଲେ ବହୁତ ସମୟ ହେଇଯିବ ଏଇକିନା ଟାଇମ ଟେକି ନେଟ୍ କ୍ଳିଅର କରିବା ପାଇଁ ଚେଷ୍ ଚେଷ୍ଟା କର ନେଟ୍ ଯଦି କ୍ଲିୟର ହେଇଗଲା ତ ବେଟର ଟିକେ କଠିନ ପରିଶ୍ରମ କର ନେଟ୍ କ୍ଲିୟର କରିଦିଅ।
ହ ହ ସ
କମ୍ପୁଟର ସାଇନ୍ସରେ ବହୁତ ଲାଇନ ଅଛି ଏବେ ଏବେ ତ କମ୍ପ୍ୟୁଟର ସାଇନ୍ସରେ ସବୁ କିଛି ନା। ତମେ ଯଦି ଟିକେ ଲାଇ ଏଫର୍ଟ ଦବ ଅଧିକ ଟିକେ ତାହେଲେ ହେଇଯିବ।
ହଁ ମୁଁ କହିଲି ଘରେ ମୋ ମା ର ଦେହ ଭଲ ନାହିଁ ତ। ଘରୁ ବି ଯିବାକୁ କୋଉଠି ଇଚ୍ଛା ହେଉନି ଏଇଟା ହେଉଛି
ଠିକ ଅଛି ଘରେ ରହିକି ଉ ଘରେ ରହିକି ପଢାପଢି କର। ଘରେ ଭିତରେ ରହିକି ପଢିପାରିବ ଏବେ ଅନଲାଇନ ରେ ବି ସବୁ କ୍ଲାସ ହେଲାଣିି ସବୁ କିଛି ହେଲାଣି।
ହୁଁ-ହୁଁ ସେଇଟା ହିଁ କରୁଛି ପଢାପଢି କରୁଛି। କଣ ହଉଛି ଦେଖାଯାଉ ଆଉ।
ହୁଁ ଉଁ ଆଉ
ହଁ। ଆଉ କଣ ଏବେ ତମର ଛୁଟି ପାଇଁ ଆସିଛ ନା କଣ?
ହଁ ଛୁଟି ତ ଖୋଲିଲାଣି ହେଲେ ଯାଇନି ଯିବି ଆଉ। ଟିକେ ଲେଟ କରିକି ଯିବି। ରଜ ପାଇଁ ଛୁଟି ଥିଲା ସମର ଭ୍ୟାକେସନ୍।
ହଁ ଆଉ ଯୋଉ ମୁଁ କହିଲି ରଜରେ କଣ କଲ ଆଉ ତମେ ତ ପୁଅ ପିଲାଙ୍କର ଏ ଏତେ ମଜା ନଥିବ ନା ତମ ସେପଟେ ଭଲ ହୁଏ।
ଆମେ ଓନ୍ଲି ବୁଲିଥିଲୁ ଆଉ କିଛି ନାହିଁ ପାନ ଖାଇଥିଲୁ। ଏଇ ସବୁ ଆଉ-ଆଉ ତମେ କଣ କରିଥିଲ?
ଆମର ମୁଁ ଏଇ ଫାଷ୍ଟ ରଜ ଦିନ ଟିକିଏ ବୁଲାବୁଲି କରିଥିଲି ନୂଆ ଡ୍ରେସ୍ ପିନ୍ଧିକି ତାପରେ ଦ୍ଵି ଦ୍ବିତୀୟ ରଜ ଠାରୁ ତ ଆମର ଘରେ ପୂଜା ଚାଲିଛି ନା ଯୋଉ ସପ୍ତା ବସେ ଯୋଉ। ଜାଣିଛ ଏଇଟା ହଁ-ହଁ। ହଁ ସପ୍ତା ଅଛି। ତ ହେଲା ପୂଜା ସେ କାମର ବ୍ୟସ୍ତ ଆଉ। ବ୍ୟସ୍ତ ଥିଲେ ଏବେ ବି ଆମର ଚାଲିଛି ଆଉ।
ଏନ୍ଜୟ ଚାଲିଛି ଏବେ।
ପୂଜା ଚାଲିଛି ଏନ୍ଜୟ କଣ କାମ କରି-କରି ଦିନ ଯାଉଛି। ଏନ୍ଜୟ କଣ ରିଲ୍ସ ମୁଁ କରେନି।
ଆଚ୍ଛା ରିଲ୍ସ ତମେ କରନି ନାଇ ରଜରେ ତ ମୁଁ ଦେ ଦେଖୁଛି ସବୁ ଝିଅ ରିଲ୍ସ କରୁଛନ୍ତି ତ ମୁଁ ଭାବିଲି ତମେ ବି କରୁଥିବ ରିଲ୍ସ। ରଜ ମାନେ ତ ରିଲ୍ସ ଏବେ-ଏବେ ତ ରଜ ମାନେ ହିଁ ରିଲ୍ସ।
ନା ମତେ ରିଲ୍ସ ଆସେନି ତାପରେ ବି ମତେ ଭଲ ଲାଗେ ଲାଗେନି ଏତେ ରିଲ୍ସ ଫିଲ୍ସ।
ଆଚ୍ଛା। ମତେ ବି ଟିକେ ରିଲ୍ସ ଯିଏ କରେ ମତେ ସିଏ ଭଲ ଲାଗନ୍ତି।
ଆଚ୍ଛା-ଆଚ୍ଛା ହଁ ସିଏ ଟିକେ ହାଇ ଫାଇ ହେଇଯାଆନ୍ତି ଆଉ। ରିଲ୍ସ ଫିଲ୍ସ କରନ୍ତି ଆଉ ମୁଁ ତ
ଏଇକା ରଜ ହଉଛି ରିଲ୍ସ ପାଇଁ ରିଲ୍ସ ହିଁ ରଜ।
ହଁ ସମସ୍ତେ ନୂଆ ଡ୍ରେସ୍ ହଁ ବୁଲାବୁଲି କରନ୍ତି।
ଆଗରୁ ରଜ ଥିଲା ସମସ୍ତେ ବୁଲୁଥିଲେ ଖେଳୁ ମଜା ମସ୍ତି ଏମିତି ଥିଲା ଏବେ ନାଇଁ। ଏବେ ଓନ୍ଲି ରିଲ୍ସ।
ଆମ ଗାଁରେ ବି ଝିଅମାନେ ସେୟା କରନ୍ତି ଏ ବହୁତ କମ ଝିଅ ବି। ଏବେ ଫୋନ ହେଲା ଦିନରୁ ସମସ୍ତେ ବି ବୁଲିବା କମିଗଲାଣି। ଆମ ଘର ଭଦ୍ରକ।
ଭଦ୍ରକ ପ୍ରପର ଭଦ୍ରକ।
ନା-ନା ତିହିଡି-ତିହିଡି।
ତିହିଡି ଆଚ୍ଛା-ଆଚ୍ଛା ତିହିଡିରେ ଆମର ରିଲେଟିଭ୍ ବି ଅଛନ୍ତି।
ହଁ ସାରଙ୍କର ତ ରିଲେଟିଭ୍ ଅଛନ୍ତି ସାର କହୁଥିଲେ। ହଁ ଅଁ। ହଁ ଅଁ ଆଉ ତମେ ସେପଟେ କଣ ଖାଇବା ଭଲ ମିଳେ?
ଆମ ପଟେ ସବୁ କିଛି ଭଲ ମିଳେ ଯାହା ଆସିକି ଖାଇବା କଥା କହିବ ସବୁ ମିଳିବ। ଆମର ଏପଟେ କିଛି ଫେମସ ନାହିଁ ସେମିତି ସବୁ କିଛି ଭଲ।
ଆଚ୍ଛା ଆଚ୍ଛା ଆଚ୍ଛା ହଁ ହଁ ହଁ ହଁ ହଁ।
ଆସିଛ କୁସୁମା ଆସିଛ।
ନା ମୁଁ ଜାଇନି।
କୁସୁମା ଆସିନା।
ନା।
ଆଚ୍ଛା ଆସିନା।
ବିରଜା ଯାଇଛି ବିରଜା ମନ୍ଦିର ଯାଇଛି ହଁ।
ହଁ ବିରଜା।
ସେଇଟା ବି ବହୁତ ଦିନ ଆଗରୁ କେବେ କୁହନି ସେ ହେଇଯିବ ପାଞ୍ଚ ବର୍ଷ ଖଣ୍ଡେ ଆଗରୁ ଯାଇଥିଲି ଆଉ ତୁମର ଗୋଟେ କଣ କିମ୍ ହୁଁ।
ଦଶା ସି ମେଧ। ଦଶାସିନୀ ଘାଟ ସେଠିକି ଆସିଛ?
ନା ନା ହେଠି ଯାଇନି ମୁଁ ଆଉ ଗୋଟେ ତମର ଯଉ କଣ ବାରୁଣୀ ମେଳା ପଡ଼େ ସେଇ ଟାଇମ୍ର ବି ଯାଇଛି ସେ
ସସିନି ମେଳା ଘାଟ ସେ ଯୋଉ ନଦୀ କଡରେ
ହଁ ମୁଁ ଯାଇଛି ସେଠି ଯାଇଛି ଏ ମୁଁ ଛୋ ତମାନେ ସେତେବେଳେ ଟେନ୍ଥ
ହଁ ହଁ ଆରେ ସେତେବେଳେ ଆମେ ୟୁଜ୍ କରିନଥିଲେ ମୋବାଇଲ ଫୋନ୍ ୟୁଜ୍ ନଥିଲା ସେ
ନା ନା ମୋବାଇଲ ଫୋନ ମୋର ନିଜର ବି ତ ନଥିଲା
କଥା ହଉଛି ସେଇଟା ପରା।
ହୁ ଭାବୁଛି ୟା ଭିତରେ ଯିବି ବି କେବେ ଗୋଟେ ବୁଲିବା ପାଇଁ ବହୁତ
ବୁଲ ଭଲ ଜାଗା ଅଛି ଯାଜପୁର ଶିବ ଦେଖିଛ ଗୋଲ ଯୋଉ ହେଇଛି ବଡ ଶିବ
ସେଇଟା ତ ଆମ ଏଠି ବି ହେଇଛି ଯୋଉ ହେଲା ଆଖଣ୍ଡଳ ମଣିରେ
ଆରେ ତା ଠାରୁ ତ ବହୁତ ହାଏଷ୍ଟେ ହୋଇଛି ନା ହାଇ
ଆଚ୍ଛା ଆଚ୍ଛା ନା ମୁଁ ଯାଇନି ଯିବି ତମ ସେପଟେ ବି ଏକୁ ଅଛି କଣ ସେଇଟା ସେଇଟା ଆଉ ଗୋଟେ କଣ ଅଛି କଣ ବୁଲିବାକୁ ଯାଉଛନି ଏବେ ସବୁ ମୋ ସାଙ୍ଗମାନେ। କଣ ତମ ସେଠି ଅଛି କଣ କୁହନି ମୁଁ ଭୁଲି ଯାଇଛି।
ମାନେ ଠାକୁରଙ୍କ ଜାଗା।
ହଁ ହଁ।
ଠାକୁରଙ୍କ ଜାଗା କହିବାଗଲେ ବିରଜା ଅଛି ଆଉ ଜଗନ୍ନାଥ ମନ୍ଦିର ଅଛି।
ହଁ।
ଏମିତି ସବୁ ଅଛି ଆଉ। ହଉ ଆସ ଆସିକି ବୁଲ।
ହୁଁ ସେଇଠି ମୋ ବଡ଼ ବାପା ଜଣେ ଅଛନ୍ତି ତ ଆମ ବଡ଼ ବାପା ବାପ ନାନି। ହଁ ବଡ଼ମା ନାନୀ।
ମାନେ ରହୁଛନ୍ତି ପରମାନେଣ୍ଟ।
ହଁ ସିଏ ପରମାନେେଣ୍ଟଲି ସେଠି ଟାଉନରେ ରହୁଛନ୍ତି।
ଆଚ୍ଛା।
ହ। ସେ ରହୁଛନ୍ତି ତାପରେ ସେମାନେ ସେ ରହିଲେଣି। ଏ ହେଇଗଲାଣି ପଚିଶ ପଚିଶ ବର୍ଷ ଖଣ୍ଡେ ହେଲାଣି ରହିଲେଣି। ସେଇ ମୁଁ ଟେନ୍ଥ ପରେ ଯାଇଥିଲି ଯାହା ବୁଲିକି ଆସିଥିଲି ଆଉ ତ ଯାଇନି ଏବେ ଆଉ। ତାପରେ ସମସ୍ତେ ବଡ଼ ହେଇଗଲେ କଉଠିକି ଯିବାକୁ ଭଲ ଭଲ ଲାଗେ
ହଁ ବଡ ହେଇଗଲା ପରେ ଆଉ ଯିବାକୁ ଇଛା ହୁଏନି ଠିକ କଥା ବଡ ହେଇସାଇଲା ପରେ ଓନ୍ଲି ଘର ନଚେତ୍ ସାଙ୍ଗସାଥି।
କଲେଜ ହଷ୍ଟେଲର ରହିଲେ ଘରକୁ ଆସିଲେ ଶାନ୍ତି ମିଳିବ ଆଉ
ହଁ ଆଉ କୋଉଠିକି ଇଚ୍ଛା ହବନି। ଆଉ ଓନ୍ଲି ଯଦି ବୁଲିବାର ଅଛି ତ ସାଙ୍ଗସାଥି ନଚେତ୍
ହଁ।
ଏତେତ ବ୍ୟତୀତ କୌଣସି ରିଲେଟିଭ କାହା ଘରକୁ ଯିବାକୁ ବି ଇଚ୍ଛା ହୁଏନି। ସେଟା ଆମେ ଟିନ ଏଜରେ ଆମେ ରିଅଲାଇଜ କରିଥିବା କି
ହୁଁ ହୁଁ ହୁଁ ଛୋଟ ଥିବା ଯେତେବେଳେ ହଁ ମାମୁଁ ଘର ଏବେ ମାମୁଁ ଘରକୁ ଯିବା ବି କମିଗଲାଣି।
ସେଟା କମି ତ ଯିବ ବଡ ହେଲେଣିି ନା।
ହଁ। ଆଉ ତମ ଭାଇ ଭଉଣୀ କଣ କରୁଛନ୍ତି ସବୁ?
ଭାଇ ମୋର ଗୋଟିଏ ଭଉଣୀ ମୁଁ ଗୋଟେ ଭାଇ। ଦିଦି ବଡ ଆଉ ମୁଁ ସାନ। ତାଙ୍କର ଏବେ ପିଜି ସରିଛି ସେ ଏବେ ଗୋଟେ ପ୍ରାଇଭେଟ ସ୍କୁଲରେ ପଢଉଛନ୍ତି।
ଆଚ୍ଛା ଆଚ୍ଛା ଆଚ୍ଛ ଓ ହୋ। ଆଉ କଣ ଘରେ ସବୁ ଭଲ ନା?
ହଁ ଘରେ ସବୁ ଭଲ, ଆଉ କଣ ତମେ କୁହ ତମ କଥା, ତମେ କେତେ ଭାଇ ଭଉଣୀ?
ମୁଁ ମୋର ବି ଗୋଟେ ଭାଇ ଆଉ ଗୋଟେ ଭଉଣୀ। ନା ମୁଁ ବଡ ସିଏ ସାନ। ସିଏ ଏବେ ପ୍ଲସ୍ ଟୁ ଏକ୍ଜାମ ଦେଇଛି ହଁ। ହଁ ମୁଁ ମୋର ତ ଏବେ ପିଜି ସରିଯିବ ଆଉ।
ହଁ ଭଦ୍ରକ ଅଟୋନମସରେ ହିଁ ପଢୁଥିଲ ନାଇଁ କି?
ସବୁ ଗୁଡା ସେଇଠି କଲେଜ, ଆଉ ସ୍କୁଲ ତ ସ୍କୁଲ ବି ମୁଁ ସେ କେଜି କ୍ଲାସ ରୁ ଟେନ୍ କ୍ଲାସ ଯାଏଁ ସେ ଗୋଟେ ସ୍କୁଲ। ଆଉ ହ-ହେଲା କଲେଜ ବି ସେଇ ଗୋଟେ କଲେଜ ମୋର ଯାଇଛି ପୁରା। କ ତାପରେ ମୁଁ ପି ଜି ରେ ମୁଁ କଲେଜ ଯାଇନି, ଖାଲି ଏକ୍ଜାମ ଦେବାକୁ ଯାଏ। ଆଉ ହେଲା ଏଠି ଏ ଯୋଉ ପ୍ଲସ୍ ଥ୍ରୀ ଯାଏଁ ଯାହା ପ୍ଲସ୍ ଥ୍ରୀଟା ଯାହା ମୁଁ ମଜା କରିଛି, ପ୍ଳ ମାନେ ପି ଜି ରେ କିଛି ମଜାମସ୍ତି ନାହିଁ, ଖାଲି ଯାଏ ଏକ୍ଜାମ ଦେଇକି ପଳେଇ ଆସେ।
ପି ଜି ରେ ତମେ ଘରେ ରହୁଛ ଆଉ, ଓନ୍ଲି ଖାଲି ଏକ୍ସାମ ଦବାକୁ ଯାଉଛ ଆଉ ସେଇଟା ଠିକ ନା। ସେଇଟା ମୋ ମୋ ହିସାବରେ ସେଇଟା ଠିକ ଦେଖ ଅନେସେସରୀ କାହିଁକି ପଇସା ୱେଷ୍ଟ କରିବ। ଯାଇଙ୍କି ଏକ୍ଜାମ ଦବ ଠିକ ଅଛି।
ହଁ।
ଆଉ?
ହଉ ଠିକ୍ ଅଛି, ମୁଁ ଏବେ ରହୁଛି ଆଉ। ନା କଣ କହୁଛ, ହଉ।